ପ୍ରଣାମ।
ତ ଆଜ୍ଞା ଭଉଣୀ ବଡ଼ ଭଉଣୀ ଆଜ୍ଞା ଶୁଭସନ୍ଧ୍ୟା ନମସ୍କାର।
ଶୁଭ ସନ୍ଧ୍ୟା କେମିତି ଅଛନ୍ତି?
ହଁ ଭଉଣୀ ମୁଁ ଭଲ ଅଛି ଆପଣ?
ମୁଁ ବି ବହୁତ ଭଲ ଅଛି ଆଉ ଆପଣଙ୍କର ଏଇ ବର୍ଷା ଋତୁୁର ସନ୍ଧ୍ୟା ଟି କିପରି କଟିଲା?
ହଁ ସନ୍ଧ୍ୟା ତ ବହୁତ ଭଲଭାବ ରେ କଟିଲା ଏବେ ଟିକେ ଠାକୁରଙ୍କ କତିରେ ମୁଁ ଟିକେ ସଞ୍ଜ ଦଉଥିଲି।
ଆଜ୍ଞା।
ହଁ ମୁଁ ତ ବହୁତ ଠାକୁର ମାନେ ବହୁତ ଭଲ ଦେବା ଦେବୀ ଙ୍କି ମୁଁ ମାନେ ମୋର ବହୁତ ମୁଁ ଭକ୍ତି କରେ ଠାକୁରଙ୍କୁ ସବୁ।
ଓହୋ ହଉ ଭଲ ମାନନ୍ତୁ।
ଆଉ ଆପଣ?
ହଁ ମୁଁବି ମାନେ।
ହୁଁ ଆଉ ଦେହ ପା ଆପଣଙ୍କର ଭଲ ଅଛି ଘରେ ସମସ୍ତେ ଭଲ ଅଛନ୍ତି ଯାହା ହଉ ଆପଣଙ୍କ କଥା ମନ ପଇଲା ମୁଁ କହିଲି ମୋ ବଡ଼ ଭଉଣୀକି ଟିକେ ଲଗେଇ ଦିଏ କଥା ହବା ପାଇଁ।
ଆଜ୍ଞା।
ହଁ ମୁଁ ସେଇଥିପାଇଁ ଟିକେ ଲଗେଇଦେଲି ବହୁତ ଦିନ ହେଲା ଲଗେଇନି ଆପଣଙ୍କ ନମ୍ବର ଟା ମତେ ଦେଖା ହେଲା ମୁଁ ତେଣୁ ଟିକେ ଲଗେଇଦେଲି ଆପଣଙ୍କୁ।
ବହୁତ ଭଲ କଥା ଲଗେଇଲେ ଆଉ ଆପଣଙ୍କର ଅ ଆଜ୍ଞା ଆଜ୍ଞା ଆଉ ଆପଣ ବରା ତରକାରୀ କରିକି ଖାଉନାହାନ୍ତି? ବର୍ଷା ହଉଚି ପକୁଡ଼ି
ଆମର ବରା ତରକାରୀ ମୁଁ ନେଇଯାଏ ଖାଇଦଉ ଆମେ ଏଠି କରିକି।
ଓହୋ ନାମ ମୁଁ ମୋର ଗୋଟେ ଦୋକାନ କରିଛି ତ ବରା ତରକାରୀ ଦୋକାନ। ସେଥିଲାଗି କହୁଥିଲି ଆପଣ ଯଦି ଆଜ୍ଞା ଆଜ୍ଞା ମୋର ଗୋଟେ ବରା ତରକାରୀ ଦୋକାନ କରେଇଛି। ମୁଁ ନିଜେ ବରା ବନାଏ ଆଜ୍ଞା ମୋର ଘର ପାଖରେ ମୁଁ ଗୋ ଟେ ବରା ଦୋକାନ କରିଛି ସେଠି ମୁଁ ବରା
ଦିଏ ଖାଇବାକୁ?
ଆଜ୍ଞା ବଡ଼ଚଣା ଆମ ଗାଁ ପାଖରେ ଆଉ ଦେଉଳୁକୁରୁ ଗାଁ ଭିତରେ ଆଉ।
ଗାଁ ଭିତରେ ବଢ଼ିଆ ଯାହା ହଉ ନିଜେ ସ୍ଵାବଲମ୍ବୀ ଅଛନ୍ତି ଆପଣ ବେପାର ବା ଯଦି କରୁଛନ୍ତି ନିଜ ବ୍ୟବସାୟ ବହୁତ ବଢ଼ିଆ କଥା।
ଆଜ୍ଞା ଆପଣ ଯେବେବି ଆସିବେ ନିଶ୍ଚିନ୍ତ ମୋର ଦୋକାନକୁ ଟିକେ ଆସିକିରି ମୋର ଉଁ ଉଁ ଉଁ ଟିକେ ଖାଇକି ଯିବେ ଆଉ ଆଉ ଆପଣ କଣ କହିବି ଉମର ବହୁତ ଦୋକାନଟେ ପଡିଥାଉ। ପରିଷ୍କାର ପସ ପରିଚ୍ଛନ୍ନ ଅଛି ବର୍ଷା ଲାଗି ମୁଁ ବହୁତୁ ସଚେତନାର ସହ ଖାଦ୍ୟ ପ୍ରସ୍ତୁତି କରୁଚି। ଯାହା ଫଳରେ କି ଲୋକମାନଙ୍କୁ ଉ ଖାଇକିରି କିଛି ଦେହ ଖରାପ ନହେବ ଯେମତି। ହଁ ତାପରେ ଉଁ ଖାଦ୍ୟରେ ମାଛି ବସିବାକୁ ବି ଦଉନି। ମୋର ଦୋକାନ ଚାରି କରେ ମୋର ବ୍ଲିଚିଂ ପାଉଡର ପକେଇଛି। ଯେମିତି କିି କୌଣସି ଅବକାରିତା ଜନ୍ତୁ ଆସିକିରି ଉଁ କି ଉଁ ମାନେ ଉଁ ଛୋଟ ଛୋଟ ପକ୍ଷୀ ଆସିକିରି କିଛି ଖାଦ୍ୟକୁ ମୋର ଖରାପ ନ କରନ୍ତୁ।
ଯାହା ହଉ ଭଉଣୀ ଆପଣଙ୍କ କଥା ଶୁଣିକୁ ମତେ ବହୁତ ଭଲ ଲାଗିଲା ଆପଣ ଏତେ ପୁରା ପରିଷ୍କାର ପରିଛନ୍ନ ରହୁଛନ୍ତି ପରିବେଶକୁୁ ଆପଣ ପରିଷ୍କାର ରଖୁଛନ୍ତି। ଏଇଟା ବହୁତ ଭଲ କଥା ମତେ ବି ଖୁସି ଲାଗିଲା ଆପଣଙ୍କ କଥା ଶୁଣିକି।
ଆଜ୍ଞା।
ମୁଁ ବି ବହୁତୁ ଆନନ୍ଦମୟ ଆପଣଙ୍କ କଥା ଶୁଣିକି ଯାହା ହଉ। ଆପଣଙ୍କର ନିଜର ଗୋଟେ ଜଳଖିଆ ଦୋକାନ କରିଚନ୍ତି ଯୋଉଠିକି ବରା, ତରକାରୀ, ଇଟିଲି ଗୁଲଗୁଲା, ସିଙ୍ଗଡ଼ା, ଚପ୍ ସବୁ ଛାଣିକରି ନିଜର ବ୍ୟବସାୟ କରିକିରି ନିଜର ପେଟ ପୋଷୁଛନ୍ତି ଏଇଟା ବୋହୁତ ବଢିଆ କ ଥା
ଆଚ୍ଛା।
ହୁଁ।
ଆଜ୍ଞା।
ଆଉ ଘରେ ସବୁ ଘରେ ସବୁ କେମତି ଅଛନ୍ତି ସବୁ କଣ କରୁଚନ୍ତି ବାପା, ବୋଉ, ଭାଇ?
ଘରେ ସମସ୍ତେ ବୋହୁତ ଭଲ ଅଛନ୍ତି ମୁଁ କାମ କ
ଆଜ୍ଞା।
ଜ୍ଞା ଆଉ ଆପଣଙ୍କର ପ୍ ଆପଣ ପା ଆ ପରିବା ଦୋକାନ କରିଛନ୍ତି ଚଣ୍ଡିଖୋଲରେ ବୋଧେ? ଆପଣଙ୍କର ପରିବା ଦୋକାନଟି କିପରି ଆପଣ ଯୋଉ ପରିବା ଦୋକାନଟି କରି
ନାଇଁ ପରିବା ଆମର ଗ୍ରୋସ୍ ଗ୍ରୋସରୀ ଦୋକାନ ଚଣ୍ଡିଖୋଲରେ ଅଛି ଡାଲି, ଚାଉଳ, ତେଲ, ଚିନି, ସାବୁନ।
ଆଉ ପରିବା ଦୋକାନଟି କଣ ବନ୍ଦ କରିଦେଲେ?
ନାଇଁ ନାଇଁ ପରିବା ଦୋକାନ ନଥିଲା ମୋର ମୋର ଥିଲା ଘରେ ପରିବା ମୁଁ ସବୁ ଲଗେଇଚି ବାରିରେ। ଘରେ ଖାଇବା ପାଇଁ।
ଆଛା।
ଆଜ୍ଞା।
ଭଲ ଆ।
ବାରିରେ ସବୁ ଲଗେଇଚି ଜଳି ପ-ପ-ସବୁ ଜହ୍ନି, କଲରା, କାକୁଡି, ଭେଣ୍ଡି। ବାଇଗଣ, ବରଗୁଡି, ବିଲାତି।
ଆଜ୍ଞା ବୋହୁତ ସୁନ୍ଦର କଥା ଆଉ ଭଲ ପରିବା ଲଗୋଉଚନ୍ତି ଆଉ।
ଆଜ୍ଞା।
ଆଉ ଆପଣଙ୍କର ପରିବା କେତେ ତଥାପି ଅନୁମାନୀଙ୍କ ବାହାରେ ମାନେ ଆପଣଙ୍କର ଆଉ ରୁଁ ହେଇଯାଏ ରୋଷେଇ ପାଇଁ?
ହଁ ଆମର ପରିବା ଯାହା ବାହାରେ ଆମେ ସବୁ ଘରେ ଆମର ରୋଷେଇ କରି ଖାଉ। ଆଉ ଭୋଉଣୀ ଆମେ ସବୁ ମାର୍କେଟରେ ବେପାରୀକି ସବୁ ମୁଁ ଦେଇଦିଏ। ଭେଣ୍ଡି, ଜହ୍ନି, କଲରା, କାକୁଡି, ବାଇଗଣ, ବରଗୁଡି। ସଜନା, ଅମୃତଭଣ୍ଡା, ପଣସ, ବିଲାତି, ତରଭୁଜ।
ଆଚ୍ଛା ଆପଣଙ୍କର ଅମୃତଭଣ୍ଡା ବି ହୁଏ।
ହଁ ଗାଜର ବି ହୁଏ ଆଜ୍ଞା।
ତେବେ ଆପଣଙ୍କର ତ କିଛି ପରିବା କିଣିବାକୁ ପଡୁନଥିବ।
ଆଉ ଗୋଟେ ବା ଆଉ ଗୋଟେ ଭୋଉଣୀ ଆମ ପୋଖରୀ ବି ଗୋଟେ ନିଜର ଗୋଟେ ଖୋଳିଛୁ ମତ୍ସ୍ୟ ପୋଖରୀ।
ଆଜ୍ଞା ଆଜ୍ଞା।
ହଁ ସେଠି ଆମର ମତ୍ସ୍ୟ ଛାଡିଚୁ ଆମର ପ୍ରତି ରବିବାର ବୁଧବାର ଆମେ ସେଠି ଧରୁ ମାଛ ଧରୁ। ଆମ ଘରେ ଖାଉ ଜାଲ ପକେଇ।
ଆଛା ଭଲ ତେବେ ଆମର ତବ ଆମ ଗାଁରେ ଉଁ ନଈଟିଏ ଅଛି ଆମର ସେଇ ନଈରୁ ଆମର ଯେବେ ବି ମାଛ ଦରକାର ହୁଏ ଆମେ ସେଇଠି ମାଛ ଧରିକି ଦୋଉ ଆମର ଏବେ ତ ବର୍ଷା ଦିନ ହେଲା ମାନେ ମାଛମାନଙ୍କୁ ଧରିବାକୁ ବୋହୁତ ସହଜ। ନଦୀ ମାନଙ୍କରେ। ଆମର ବଇଁଚି ସାର୍ଯ୍ ସାହାଯ୍ୟରେ ଧରୁ ତାପରେ ମାନେ ବଇଁଚି ସ୍ ସାହାଯ୍ୟରେ ଛୋଟ ଛୋଟ ମାଛ ଧରୁ ତାପରେ ବଡ଼ ବଡ଼ ମାଛକୁ ଆମେ କଣ କହିଲ ମାନେ ଜାଆଁଳ ପକେଇ ଧରୁ ମାନେ ଛୋଟ ଛୋଟ ମାଛଙ୍କୁ ବଡ ବଇଁଚିରେ ଗୁନ୍ଥିକିରି ଇ ତାକୁ ଆମେ ପୋତି ଦେଇଥାଉ ବଡ଼ ମାଛ ଲାଗିଲେ ଆମ୍ ବମ୍-ବଇଁଚିଟି ଏମତି ମାନେ ନଇଁ ଯିବ ନଇଁ ଗଲେ ଓଜନ ହେଇଯିବ ଆମେ ଜାଣିବୁ ଯେ ମାଛ ଲାଗିଚି ତାପରେ ବଇଁଛିଟିକୁ ଟେକି ଆଣି ମାଛଟିକୁ ନେଇ ଆସୁ।
ଆ ଭଉଣୀ ବଢିଆ ଆପଣ ଭୋଉତ ଚାଲାକ ଅଛନ୍ତି ଆଉ।
ଆଜ୍ଞା ରାତିରେ ଆମର ପ୍ରାୟତଃ ମାଛଧରା ହୁଏ ଅ ନଦୀମାନ୍ ନଦୀରୁ। କାହିଁକି ନା ରାତିରେ ଭଲ ମାଛ ପଡନ୍ତି ଏମିତିକି ମାନେ ଧରି ନିଅନ୍ତୁ ଆମ୍ ମେ ଦଶଟା ବେଳୁକୁ ଗଲୁ ଭାତ ଏମତି ନେଇଗଲୁ ଗୋଟେ ତାଟିଆ ଢାଳି ଦେଲୁ ଢାଲି ଦେଲା ପରେ ହଁ ଯୋଉ ପ ଜାଲ ପକେଇଦେଲୁ ଜାଲ ଟାଣି ଆଣିଲା ପରେ ସେଥିରେ ଚୁନା ମାଛ ବୋହୁତ ସାରା ପଳେଇ ଆସନ୍ତି। ଯୋଉଟାକି ଆମର ସହ ପରିବାର ମିଶିକିରି ଆମେ ଖାଇପାରୁ।
ଆଜ୍ଞା। ହୁଁ ଆଉ ଭଉଣୀ କୁଆଡେ ଯାଇଥିଲେ କୁଆଡେ ବୁଲାବୁଲି କରିବାକୁ ରଜରେ ଆପଣ ନା ଯାଇନାହାନ୍ତି?
ଆଜ୍ଞା ଯାଇଥିଲୁ ପୁରୀ ଆଲାଖନାଥ ଆଉ ସେଠି ଏବେ ନୂଆ ରାମ ମ ଆଲେଖନାଥ
ଆଜ୍ଞା ରାମ ମନ୍ଦିର ଯାଇଥିଲେ।
ରାମ ମନ୍ଦିର ବି ଯାଇଥିଲୁ।
ରାମ ମନ୍ଦିର ଆମର ହଉଚି ଯୋଉଡା ଉ ଉତ୍ତରପ୍ରଦେଶେରେ ରାମ ମନ୍ଦିର ହେଇଟା ବୋହୁତ ବଢିଆ ବଡ ଆକାରରେ ହେଇଛି ଫେମସ୍ ପୁରା ଆମର
ଆଜ୍ଞା।
ଆଜ୍ଞା।
ଆଜ୍ଞା ଆଉ।
ହାଲୋ।
ଆଜ୍ଞା।
ଆଉ କଁ କୁହନ୍ତୁ?
ନାଇଁ ଆପ୍
ହାଲୋ।
ଆଜ୍ଞା ଆଉ ଆପଣଙ୍କର ଖରା ଦିନର ମାନେ କେମିତି କଣ କଟିଥିଲା ଆପଣଙ୍କର?
ଦି ଟିକେ ମତେ ଏତେ ଶୁଭନି ଆପଣ ଟିକେ ବଡ ପାଟିରେ କହିଲେ ମତେ ଟିକେ ଭଲ ଲାଗନ୍ତା।
ଆପଣଙ୍କର ଉଁ ଆମ୍ବ ହୁଏ?
ଆମ୍ବ ହୁଏ ଘର କତିରେ ଆମ୍ବ ଗଛ ଅଛି ଆମ୍ବ ହୁଏ ପଣସ ହୁଏ। ବା ଆମର ଖଜି ଯୋଉ ଖଜିରି କୋଳି ଆଉ ଯୋଉ କୁହନ୍ତି ପିଜୁଳି ନେଉଆ।
ଆଚ୍ଛା।
ଆଉ ରଜରେ ସବୁ କୁଆଡେ ଯାଇଥିଲ ବୁଲିଆକୁ? ରଜେରେ କୁଆଡେ ସବୁ ବୁଲିଆକୁ ଯାଇଥିଲେ ଆପଣ?
ମୁଁ ପା ଏବେ କହିଲି ଆପଣ ଶୁଣି ପାରିଲେନି କି?
ନାଇଁ ପୁରା ସ୍ଲୋ ଶୁଭୁଥିଲା ଆଉ କିଛି ମତେ ଶୁଭିଲାନି ଏତେ।
ଆଜ୍ଞା ଆମେ ପୁରୀ ଯାଇଥିଲୁ ଆଲାରନାଥ ଯାଇଥିଲୁ।
ଅ ହୁଁ ଆଉ ତାହେଲେ ଆଗୁକୁ ତ ଦୁର୍ଗା ପୂଜା ଆସୁଚି ଆଉ ଦୁର୍ଗା ପୂଜାରେ ଆପ୍ ଆପଣଙ୍କର କଣ ଅଛି ସବୁ ପେ ଯୋଜନା କଁ ଥିବ ଆପଣଙ୍କର ଦୁର୍ଗା ପୂଜାରେ?
ଦୁର୍ଗା ପୂଜାର ଯୋଜନା କଣ ଆମର ତ ଏଇଠି ଦୁର୍ଗା ପୂଜା ହୁଏ ଆମର ବଡଚଣାରେ। ଆଉ ତାପରେ ଆମର ବଡଚଣା ମେଢ ହୁଏ। ଆଉ ଏ ବନ୍
ବଡଚଣା ମହଉତ୍ସବ ଟିକେ ଭଉଣୀ କହିବେ ବଡଚଣା ମହଉତ୍ସବ ସେଇଟି ଆପଣ ଘର ପାଖେରେ ଭୋଉତ ଧୁମଧାମରେ ହୁଏ।
ଆମର ସେଟାକୁ ଗଜଲକ୍ଷ୍ମୀ ପୂଜା ବୋଲି କୁହାଯାଏ। ଗଜଲକ୍ଷ୍ମୀ ପୂଜାରେ ଆମର ମେଳା ଗୋଟେ ଲାଗେ। ଯାହାକି ଆମର ବ ଣ କାଞ୍ଜିଆ ଅ ବୋଲି ଗୋଟେ ସ୍ଥାନ ସେଇଠି ହୁଏ। ସେଇଠି ଯେଉଁ ପଡ଼ିଆରେ ହୁଏ।
ବର୍ଚଣ କାଞ୍ଜିଆ ପଡିଆରେ ହୁଏ। ବର୍ଚଣ ମହୋତ୍ସବ ଆମର ବହୁ ଧୁମଧାମ ରେ ହୁଏ ମୁଁ ଶୁଣିଛି?
ସିଏ ହଉଛି ସେ ପଡିଆ ର ନାଁ ହଉଛି କେଳୁସ ପଡିଆ। ସେଇ ପଡିଆରେ ଆମର ବହୁତ ଧୁମଧାମରେ କେମ୍ସ ପଡିଆ। ଏ ଏମ୍ ସି-
ଆଜ୍ଞା।
ଆଜ୍ଞା ଏ ପଡିଆରେ ଆମର ବହୁତ ଭଲ ଭାବରେ ହୁଏ। ବହୁତ ବଡ ବଡ ଦୋକାନ ଆସେ। ସେ ବଡ ବଡ ଦୋଳିବି ଲାଗେ। ଆଁ ମାନେ ଏମତି କଟକ କଟକ ପ୍ରସିଦ୍ଧ ଦୋକାନ ଗୁଡିକ ଆସି ପଡେ। କଟକ ପ୍ରସିଦ୍ଧ ଦହିିବରା କଟକ ପ୍ରସିଦ୍ଧ ଠୁଙ୍କାପୁୁରୀ
କୁହନ୍ତୁ ନହେଲେ ଆପଣଙ୍କ କଲ୍ ଟି ଆମର କଟିଯିବ ପଇସା ବି ଆସିବନି।
ବହୁତ କିଛି ପଡେ ଆମର ମହୋତ୍ସବରେ ଆପଣ ଯଦି ଆସିବେ ଆସିକିରି ବୁଲିକି ଯିବେ? ତମକୁ ବି ବହୁତ ଭଲ ଲାଗିବ। ବୁଝିଲେ?
ଆଜ୍ଞା।
ଆଜ୍ଞା।
ଜିଲାପ
ଆମର ଏଇଠି ସବୁ ହୁଏ ମନ ଉତ୍ସବ ହୁଏ। ମେ ମେଲଣ ହୁଏ ଦୁର୍ଗା ପୂଜା ହୁଏ। ମୁଁ କହିୟା କଥା ଆମର ଏଠି
ଆଜ୍ଞା। ହଉ ଚଢିକି ପାରିବ।
ଆପଣଙ୍କ ସହିତ କଥା ହ ବହୁତ ବହୁତ
ଯାହା ହଉ ଏଇଟା ହଁ ଏଇଟା କିନ୍ତୁ ମୋ ତରଫରୁ ମୁଁ କାଟିବି? ବୁଝିଲି
ହ ପାଇ
ହ୍ୟାଲୋ।
ଆଜ୍ଞା ଆଜ୍ଞା। ମୁଁ ସବୁ ଜାଣିଛି ଆପଣ ତ ଜାଣିପାରୁନାହାନ୍ତି ବୋଧେ ଆଉ?
ନାଇଁ ନାଇଁ ଆପଣଙ୍କ କଥା ଟା ମତେ ଟିକେ ଶୁଭୁନି ତ ସ୍ଲୋକୁ ଆପଣ ବହୁତ ଧୀରେ କହୁଛନ୍ତି ମୁଁ ସେଇଥିଲାଗି ପଚାରିଲି। ଧନ୍ୟବାଦ ଆପଣଙ୍କ ସହିତ କଥା କଥା ମତେ ବହୁତ ଭଲ ଲାଗିଲା ଭଉଣୀ ରଖୁଛି।
ଆଣ